ହାଲୋ।
ହଁ ଡାଲି ହେଲା?
ହଁ। ହେଇ ଗଲା ଯେ ହ୍ୟାଲୋ। ତମେ ହିନ୍ଦୀ କରୁଛନ୍ତି କେମିତି ହେଲେ ରହିବ କୁହତ ଟିକେ।
ହଁ ପରା ନାଇଁ ଯେହେତୁ ଛୋଟ ପିଲା ହେଇଥିଲା ବଡ ପିଲା ହେଇକି ଏତିକି ଭଲ ନାହିଁ ଏ ଜିନିଷ ଯାକ।
ଆଉ କଣ ଯଉ ଭାଇ ବୋଲିକରି ବି ହେଯାକ ଆଗରେ ଦେ। ହେଇ ହେଇକି କାମ।
ଦିନେ କଣ ହେଇଛି କହ ତ ସେ ଗମେଣ୍ଟ କଲେଜରେ ଗୋଟେ ଷ୍ଟାଫ ଆସିଥିଲା ଘରକୁ।
ହୁଁ।
ସେ ଦେଖିଥିଲା ଜାଣିଚୁ ଦୁଇ ଜଣ ଯାକ ଗାଧୁଆ ଘରେ ପଶିଥିଲେ ବାହାରୁଥିଲେ।
ସିଏ ସେ ଝିଅ ଜାଣି ପାରୁନାହାନ୍ତି।
ଅଲଗା କଥା କହ।
ଅଲଗା କଥା ଶୁଣେ ହ୍ୟାଲୋ ସେ ଝିଅ ଜାଣି ପାରୁନାହାନ୍ତି ତାଙ୍କୁ ଅଙ୍କଲ ଅଙ୍କଲ ଡାକୁ ତାଙ୍କ ସେ ଝିଅ ହେଲେ ମାନେ ଅଲଗା ହେଇଯାଉଛନ୍ତି।
ଓହୋ।
ଡାଲି ବେଶୀ ବହଳିଆ ହେଲା ବୋଧେ?
ହଁ ହଉ ଖାଇଦବା।
ହୁଁ।
କାଲି ସକାଳେ କଣ ରୁଷେଇ କରବା?
ଏ ମା କହିଥିଲି ପରା।
ସକାଳେ କଲରା ଆଳୁ ଭଜା କରିବା ଆଉ ଡାଲି କରିବା ପୁଣି କି ରାନୀ କ ଆଳୁ ବାଛି କିି ଖାଇ ପାରିବ?
କଣ?
କଲରା ଆଳୁ ମିଶେଇକି ଭଜା କଲେ ସିଏ ଆଳୁ ବାଛିିଲେ ଖାଇଲେ ଚଳବକି ନାହିଁ ଯେ ତାର?
କେୟାଣି।
ଏମିତି ହେଲେ ଭଜା ଟିକେ କରିଦେଇତୁ ଆହୁରି ରାତିରେ ଡାଲି କରନ୍ତୁ।
ତା ହାତରେ ମଟର ତରକାରୀ କରିକି ରୁଟି ଆଣିବା ପରା।
ଓହୋ ହୋ ଭୁଲି ଯାଉଛି।
ହୁଁ। ଦିମାଗ ଘାସ ଚରନେ ଗୟା ହେ କ୍ୟା?
ନାଇଁ ଟ୍ୟୁସନ ପାଇଁ ଏକା ମନ ଭଲ ନାହିଁ ମୋର ଆ ଦେହ ପରେ ଜର
ମତେ କେମତି ଲାଗୁଛି?
ଜର ଜର ଲାଗୁଛି ଏପଟେ ବି ଟିକେ ପାଣି ଚେଞ୍ଜ ହେଇଗଲା। ଇଆଡ଼େ ଏତେ ଦିନ ମେଡିସିନ ଖାଇନି କଣ କରିବି ହେଲେ ଆଉ
ମେଡିସିନ କଣ ପାଇଁ ଖାଇନା?
ଏ ସରି ଯାଇଛି କିଣି ନାହିଁ ତ ଟ୍ରନିଙ୍ଗ ଫନିଙ୍ଗ ବି କିଣି ନାଇଁ ତ? ମତେ କିଣିବାକୁ କହିଲେ ଯେ ମୁଁ ମତେ ଇନର୍ ଗୋଟେ ଅର ଇନର ତିନଟା ଅର୍ଡର କଲି ସେଇଟା ବି ଇମ୍ପୋଟାଣ୍ଟ ବୋଲି। ତାପରେ କିଣିବି କାଲି ପର ଦିନ ଆଡେ କିଣିବି ମେଡିସିନ ଆଉ ଖାଇବି ଟିକେ।
ସେ ପାହାଚ ପାଖକୁ ଆସିକି କଥା ହ ମୁଁ ଡାଲି ଛୁଙ୍କ ଦେଇକି ଯିବି।
ମୁଁ ଆସୁଛି ତଳକୁ ଉପରେ ମସା ହେଲା।
ବର୍ଷା ହେଲା।
ନାଇଁ ଲୋ ମୁଶା ମୁସି ଚୁବଉ ଛନ୍ତି।
ଶୀତ ଲାଗୁଛି ବାହାରେ।
ହଁ ପରା ଥଣ୍ଡା ମୋର ପାଦ ପିଟେ ଜୋର ଥଣ୍ଡା ହେଲା।
ହୁଁ।
ବାଥରୁମ କେମତି ବାସ୍ନା ହଉଛି ଗାଧୁଆ ଘର।
ଏଥର ଆଣିବା ଫିନାଇଲ।
ଶୁଣେ ଶୁଣେ ମୁଁ ଯାଇଥିଲି ଆଜି ନା ଏଇଠିକୁ କୋଉଠିକୁ କହିଲୁ?
ହୁଁ।
କୋଉଠି କୁ ଯିବି କହୁଥିଲୁ ଦିଲ୍ଲୀ ବଜାର। ଦିଲ୍ଲି ବଜାର ନାଇଁ କି ପନ୍ଦର ଟଙ୍କାର ବାଥରୁମ ବ୍ରଶ ବି ଅଛି। ଆଉ ଅଳିଆ କଡା ବଡଟା ବି ଅଛି।
ଅଛି ଅଛି।
ମୁଁ ଆଜି ଆଜି ଦେଖିଲି ବ୍ରଶ ବି ପୁରା ଭଲ ଥିଲା ବାଥରୁମ ବ୍ରଶ୍। ଆଉ ଅଳିଆ କଢା ବି ଠିକ୍ ଥିଲା।
ମଜାକ।
ନା ନା ଅଳିଆ କଡା ବଡ ଯାକ ଅଛି। ବ୍ରସ୍ ବି ବଡଟା ଅଛି ମୁଁ ଦେଖିଲି ଆଜି।
ହ ନେଇକି ଆ ନହେଲେ।
ହଁ ମୁଁ ଆଣିବି ବୋଲଚ୍ଛି ଯେ ମୁଁ ଏତିକି କି ଧରିକି ଟିଉସନ ଯିବି ଆହୁରି କଣ ବହିଲେ ଆଉ ଆଣିଲିନି।
ହୁଁ। କେବେ ଗୋଟେ ଯିବା ଆଣିବା।
ହଁ। ଆଉ କଣ ଆମ ରୁମ ରେ ନାଇଁ କି ଅଳିଆ କଡା ଗୋଟେ। ଆଉ ଗୋଟେ ଡଷ୍ଟବିନ ପକେଇବା ପାଇଁ ଗୋଟେ ଦରକାର ରମ ରେ
ସେଠି ଥିବ କଣ କେଜାଣି।
ହଉ ଦେଖିବା ନହେଲେ ବୋକେଟ ଏମିତି ବକେଟ ବି ଥିବ ବୋଇଲେ ଧରିକି ପଳେଇବା ସେଠି ଫୋପାଡୁଥିବା।
ହଁ ପରା ଜରିରେ କେତେ ସବୁଦିନ
ସବୁଦିନ ଜରି ଆଡେ ୟାଙ୍କୁକୁ ଜରି ପିଆଟ ପାଇଁ ଦରକାର ଏବେ।
ହୁଁ। ଉଁ ଡାଲି ପୁରା ତରକାରୀ ଭଳିଆ ବହଳ ହେଲା ଆ ମୁ ବେଶୀ ପକେଇଦେଲି ବୋଧେ।
ଆ
ହ୍ୟାଲୋ।
ହଁ।
ବେଶି ଡାଲି ବହଳା ହେଲା।
ସକାଳକୁ ପୁରା ନଷ୍ଟ ହେଇଯାଉଛି ଆଉ ରଖମୁ କଣ ହେଲେ। ବେକାର ଫୋପଡ଼ବାକୁ କିଏ ଖାଇଦେଲେ ଗଲା।
ହୁଁ ପୁରା କେମତି ଜାଣିଲି ନାଁହିଁ ଯେ ନାଇଁ ଗ୍ଲାସ ରେ ମାପିଲେ ହିଁ ଜାଣୁଛି। ଡଙ୍କି ଦେଇ ହିଁ ପକେଇଦେଲେ କି ନାଇଁ ବୋଧେ ଜାଣିପାରିଲିନି।
ଛୁଙ୍କ ଦେଲୁ କି?
ରସୁଣ ଛୁଡ଼ାଇନାହିଁ ତ ସିଆଡେ କିଏ ବିଳଉଛି।
ନେ ଆଉ ନେବେ ତାଲା ପକେଇଦେବି କି ଗେଟ୍।
ପକେଇ ଦେ ସେ ବୁଢୀ ଅଛି କି ନାଇଁ ସ ଲା ଫୋନ ବି ରିସିଭ୍ କରି ପାରିଲା ନାହିଁ।
ହୁଁ ତିନି ଥର କେତେ ଫୋନ କଲି ଆହୁରି, ବାହାର କେତେ କରିବ। ତୋର ସାଇକେଲ ତାଲା ପକେଇଛୁ।
ପକେଇଛି।
ତର ମୋର ମିଶେଇକି ପକଉଛି ତାଲା ହେଲା। ସକାଳୁ ମୋର ଖୁଲ ଦେଇକି ରଖିଦବୁ।
ସକାଳେ ଆଉ ଟ୍ୟୁସନ ନାହିଁ ନାଇଁ।
ନାଇଁଲୋ ସକାଳେ ଆଉ ଟ୍ୟୁସନ ନାଇଁ।
ବର୍ଷା ଦିନେ ଗୋଟେ କେମତି ଟିଉସନ ଯିବି ଯେ
ଏତେ ହଇରାଣ ଏବେ ବର୍ଷା ଦିନ। କି କାମ ବି ନା ଭିତର କାମ ହବ ନା ବାହାର କାମ ହବ କିଛି କାମ ହବ ନାହିଁ ବର୍ଷା ଦିନ।
ଚାଲି
ହମ୍ ଚାଲି ଚାଲି ଟାଇମ କେମିତି ନଷ୍ଟ ଜାଣିଛେ ତ?
ଜାଣିଛି ଯେ କଣ କରିବି ମୁଁ ବି ସାଇିକେଲ ଏମିତି ଚଲେଇ ପାରିବି
ତାପରେ ରେନିକୋଟ୍ ଧରିଲେ ବି ଉଦା।
ଇକି ହେଠେ ବସିକି ପଢ଼େବା ବି ସମ୍ଭବ ନାଇଁ।
ହବ ଅସୁବିଧା ଆଉ କଣ କ--ବା, ସବୁବଳେ ସମାନ୍‌ ନାହିଁ। ସ--ବଳେ ଜଣେ ମଣିଷ ଖୁ--ରେ ରହିବ, ତା'ର ମାନେ କିଛି ନାହିଁ।
ହଁ, ପରା। ଚାବି ମୋର ସେ ଯଉ ବୋ ତ ରଖି ଦଉଚି ହେଲା। ତାଲା ଖୁଲିବ ଏଇଠେ।
ହଁ ହଁ।
କ'ଣ କରିବା, ସେ ଏପ ସେପଟେ ନହେଲେ ତ ହଉନି ଆଉ।
ଡ଼ାଲି ପଖାଳ ଭଳିଆ ହେଲେ ବି ଗୁଳେଇ ଗୁଳେଇ ଖା--ବୁ। କିଏ ମାନେ ଜାଣି ଦେଲେ ଏ--ଟା ବାହାରି ପଡ୍‌ଲା ଯେ ଫୋନ୍‌ ଉଠଉ ନାହାନ୍ତି।
ମାନେ ଲଗେଇବା ଲୁକ ଟିକେ ଭଲ ସେ ଲଗେଇବା କଥା ନା। ନୂଆ ଘରେ ନହେଲେ
ଠିକୁ ଏଇ କଥା, ୟାକୁ କହିଚୁ କି ନାଇଁ ବୀଣା କୁ।
କଉ କଥା?
ଏଇ ଯଉ ଆମେ କଥା ହଉଚୁ।
ନାଇଁ, ତାକୁ କହିବି।
କାହାକୁ କହିନଥିବା, ଜଣଙ୍କରେ ହଉ ତା'ପରେ ଦେଖାଯିବ।
ଏଟା ହେଇ ସାର୍ଲା ପରେ କହିବା ଲେ, ସେ ଅନୁସାରେ ବଢ଼ିବ ବଲେ।
ହଁ!
ରାନୀର କ'ଣ ହେଲା? ହଉନି ତ।
ରାନୀର କ'ଣ ହେଲା ଯେ ହଉ ନାଇଁ, ତ ହ
ମୁଁ ପରା ରାନୀ, ବେ ମୁଁ ଭୁଲି ଗଲି ଅଞ୍ଚଳି କୁ କହିବା ପାଇଁ। କହିଥିଲା। ମୁଁ ବି ଟିନ୍ ଟିଉସନ୍‌ ପାଇଁ ଟେନସନ୍‌ ହଉଚି ଯେ, ମୋର ମୁଣ୍ଡ ମାଇଣ୍ଡି ବି ଠିକ୍ ନାହିଁ। କୁଆଡ଼େ ବୋଲି ଟେନସନ୍, ସେ ଘର ଟେନ୍‌ସନ୍ ଟିକେ----ଟିଉସନ୍ ଗଲା। କେତେ ଟିଉସନ୍‌ ମୁଁ ହାତ ଛଡ଼ା କର୍ଦେଲି। କେତେ ପଠେଇଲି କାଆକୁ କାଆକୁ ସବୁ ଗଲା ଛାଡ ଭାବିଲେ କିଛି ନାହିଁ ଏବେ। ଯାହା ହଉ ଆଜି ଘରକୁ ଗଲି ଗୋଟେ ଜିନିଷ ତ ସଫା ସଫା ଜଣା ପଡିଗଲା ନା ଆବି କି ନାହିଁ ବୋଲି।
ହଁ।
କହିଲେ ଯେବେ ଫୋନ କଲେ ମ୍ୟାଡାମ ଟିକେ ଆସୁଥିବେ ମିଶୁଥିବେ। ଝିଅ ସହିତ ଆମ ସହିତ ମିଶିବେ ସେମତି କହିଲେ ହଁ କହିଦେଲି ଆସିବେ। ହଁ।
ହାଲକ୍।
ବରା ବରା ଟିକେ ବରା ତରକାରୀ ଟିକେ ଦେଲେ ଖାଇଲ ଆଉ ହଲିକ୍ସ୍ ଟିକେ ଦେଲେ ପିଇଲୁ ଆଇଲୁ ଆଉ
ରଖୁଛେ।
ହଁ ହଉ ଟା ଟା।